ଦ୍ ହଁ କୁହ ଘର ସହିତ କଥା ହେଇଥିଲ?
ଘରେ ନା ବୋଉ ଫୋନ୍ କରିଥିଲା ମୁଁ କାଟିଲି ମୁଁ ତାକୁ କଲ କରିନି ଆଉ। ରି ନାଇଁ ଆଉ କଣ ଟେ କରୁଥିଲି ଯେ ଠିକ୍ କଥା ମନେ ପ କେଇଦେଲ ଏବେ କଥା ହେଇସାରିଲେ କଲ୍ କରିବି ତାକୁ ମୋର ଆଉ ମନେ ନାହିଁ ମୁଁ କଲ୍ କରିଥିଲା ମୁଁ କାଟି ଦେଇଥିଲି କଣ ଗୋଟେ କରୁଥିଲି, ତାପରେ କଲ୍ କରିନି ଆଉ।
କାଲିଠୁ ପୁଣି ତମର ଡିଉଟି ଆରମ୍ଭ ହଉଚି ନା।
ସବୁଦିନି ତ ମୋର ଡ୍ୟୁଟି ଆଉ କୋଉଦିନ ଛୁଟିନାଇଁ।
ତମେ ଏମିତି ପିଲାଙ୍କୁ ଯଉ ଟିଉସନ୍ କରଉଚ।
ଷ୍ଟିଲ୍ ଲୁଜ୍ ଶୁଭୁନି। ବଏସ୍ ଆସୁନି।
ହାଲୋ।
ହଁ।
ବୋଇଲେ ତମେ ଯୋଉ ପିଲାଙ୍କୁ ଟିଉସନ୍ କରଉଚ।
ହଁ।
କେବେଠୁ କଲଣି?
ୱାନ୍ ଇୟର୍ ପରେ ହେଇଗଲାଣି ମୋର। ଜାନୁଆରୀରେ ଜଏନ୍ କରିଥିଲି ୱାନ୍
ହେଇଗଲାଣିି ଦେଢ ବର୍ଷ ପାଖା ପାଖି ଆଉ।
ହୁଁ।
ଠିକ ଆଉ କୁହ ତମ ବିଷୟରେ କିଛି। କେମିତି କଣ ତମର ସବୁ ପଢାପଢି କଲେଜ୍ ଲାଇପ୍ କେମି ନାମ କୁଆଡେ ଯାଇନି ସେ ଘରେ ହିଁ ବସିବା କଥା। ରଜ ଦିନ ହିଁ ଘରକୁ ଗଲି।
ଫାଷ୍ଟ୍ ରଜରେ। ତମର ତ ସେଠି ଭଲ ଭଲ ଜାଗା ଅଛି ସେଟା ଲଡୁ ବାବା।
ହଁ, ସରଣ ଗୁଲ୍ଟେ ହେଇଛି ଅ ଅ, ଲଡୁବାବା ମଉଡ ମାରେ ଅଛନ୍ତି ରଘୁନାଥ ଅଛନ୍ତି। ବୈଷ୍ଣବି ଦେବୀ ଅଛି।
ମୁଁ ଯାଇଥିଲି କେବେ ପ୍ଲସ୍ ଟୁ ପ୍ଲସ ଥ୍ରୀ ଯାଇନି। ସେତେ ସେହି ଶରଣକୁ ପଢ଼ୁବା। ବୁଲିବା ପାଇଁ ନିଉୟର୍ ଦିନ ଆମର ସବୁଦିନ ପ୍ଳାନିଂ ହୁଏ ଆଗୁରୁ। ମାନେ ସମସ୍ତେ ଯେତେବେଳେ ଏକାଠି ହଉ ମାମୁଁ ଘର, ମାଉସୀ ଘର। ର ଆମର ହଉ। ଅଁ ସମସ୍ତେ ନାନୀ ଏକା ଅଛନ୍ତି ସମସ୍ତେ ଆସିବେ। ଏକାଠି ସେଇ ନିୟୁର ଦିନ ଭୋଜି ହୁଏ। ଯଦି ବି ଭୋଜି ନ କରି ପାରିଲୁ ତାହେଲେ କୁଆଡେ ଗୋଟେ ବୁଲିବା ପ୍ଲାନିଙ୍ଗ୍ ହୁଏ ଆଗରୁ ଏଠିକି ଆସିଲା ମାନେ ନୂଆ ଗାଁ। ନୟାଗଡ ଆସିଲା ମାନେ ପ୍ଲାନିଂ ହବ ଆମର। ଆରେ ଇଆଡ଼େ ଯାକି ସାଆଡେ ଯା ଆଡ଼େ ଆଗୁରୁ ବୁଲାବୁଲି ହୁଏ ତାପ ପରେ ଯିଏ ଯାହାର ସବୁ। ଏବେ କାମ ହେଯାଉ ପଡିଯାଉଛି ଏବେ ସବୁ ସମସ୍ତଙ୍କର ଖାଲି। ଦେହ ଖରାପ ରେ ଯାଉଚି ଦିନ ଆଉ। ସେଥିପାଇଁ କେହି ଆଉ କିଛି କରୁନାହାନ୍ତି। କଣ ମନ ଭଲ ଥିବା ଦରକାର ଗୋଟେ ବୁଲିବା ପାଇଁ ହେଲେ କିଛି କରିବା ପାଇଁ ହେଲେ।
କଥା ମନ ଭଲ ନଥିଲେ ତମେ ଯୁଆଡେ ବି ଗଲେ ବି କିଛି ଲାଭ ହିଁ ନାହିଁ।
ସିଚୁଏସନ୍ ଏବେ ଦୁଇ ବର୍ଷ ହେଲା ସିଚୁଏସନ୍ ଖରାପ।
ଅ ହ ହ। ତାପରେ ବି ନିଜର କିଛି ହେଇଯାଉ ପଛେ ଘର ଲୋକଙ୍କର କିଛି ନ ହେଇଥାଉ ଏଇଭଳିଆ।
ଉ କାହିଁ କିଛି ହଉ ଘର ଲୋକଙ୍କର ବିି ଦେହ ଖରାପ। କାହିଁକ କିିଛି ନା ବାବାଙ୍କର ଦେହ ଖରାପ ହେଲା ତାପରେ ଆରବର୍ଷରୁ ତାପରେ ଅପରସନ୍ ପରସନ ଗଲା ତାପରେ ପରେ ଏବେ ପୁଅର ଏମିତି ଟିକେ ଖରାପ ହେଲାଣି। ଏଥିପାଇଁ ଟେନସନ୍ କୁଆଡ଼ିକେ ଯିବ ବୁଲିବା ପାଇଁ।
ହୁଁ।
ତାପରେ ସେଠୁ ହେଲା ପରେ ଏପଟେ ମାଉସୀରେ ରହିଲୁ ସେ ଆଈଙ୍କର ତା ବୟସ ହେଇଗଲାଣି ନା ତାଙ୍କ ପାଇଁ ଦୁଃଖ ନାହିଁ ନା। ତାଙ୍କ ପଞ୍ଚାଅଶୀ ପ୍ଲସ୍ ହେଇଗ ଅଶୀ ପଞ୍ଚାଅଶୀ ତାଙ୍କର ହାର୍ଟ ପ୍ରୋବ୍ଲେମ୍ ଥିଲା ଟିକେ ଆଗରୁ। ଏବେ ସେଇ ରଜ ଟାଇମରେ ପୁଅର ଆଡ଼ମିସନ୍ ହେଲା। ମେଡ଼ିକାଲରେ ତାଙ୍କର ବି ସେ ଆଡ଼ମିସନ୍ ହେଲେ ତାଙ୍କର କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ ଯୋଉ କିଡ଼ନୀ ସରି କିଡନୀ କରୁଛିି ହାର୍ଟ ଅପରେସନ୍ ହେଲା। ଏଇ ପ୍ରେସ୍ କକର୍ ଲାଗିଲା। ସିଏ ଗୋଟେ ତାଙ୍କର ଏବେ ଇ ଆସିଛନ୍ତି ଘରକୁ।
ଯାହା ବି ହୋବ
ନାଇଁ ଜାହାର ବି ମାନେ ଏମତି ସେଇତା ନା ଗୋଟେ ହୋଉଚି ଏବେ ବୟସ ହେଲାଣି ଏତେ ତାଙ୍କର ପୁଣି ସେ ଲୋକ ଘରେ ଚୁପ ପ ବସିବନି ଖାଲି ଏପଟ ସେପଟ ଏପଟ ସେପଟ ମାନ ମଣିଷ ଗୋଟେ ଅଛି ମାନେ ରେଷ୍ଟ ନେବା ପାଇଁ ଆମେ ମାନେ ଏତେ କେତେ ଶୋଇପଡିବ ଟିକେ ସିଏ ତାଙ୍କ ଦ୍ଵାରା ସେଇଟା ହବନି। ଖାଲି ଦିନ ରାତି ଖାଲି ଘରରୁ ସେ ଘର, ମାନେ ମୁଣ୍ଡରେ ସେ ମୁଣ୍ଡାକ ଯିବା ଆସିବା ପନ୍ଦ ଦିନ ଆଗ ସେ ଶୋଇବେନି। ସନ୍ଧ୍ୟା ମାନେ ରାତି ଆଠଟା ହେଲା। ତାହେଲେ ଖାଇବେ ଯେତିକି ଅଳ୍ପ ଅଳ୍ପ ଆଉ ପାଟି ଟା କିନ୍ତୁ ଜୋର ତାଙ୍କର। ବହୁତ ଜୋର ଚିଲେଇବେ ଧରିକି କହିବା କଥା ନାହିଁ।
ହୁ ହୁ।
ଏବେ ତଥାପିଟ ଅପରେସନ୍ ହେଇ ଆସିନି ବାରମ୍ବାର କୁହାହେଉଛି ତୁମେ ଚିଲାଓନି ଚୁପ୍ ଚାପ୍ ହେଇି ବସ। ତଥାପି ସେ ପାଟି
ସେମାନଙ୍କୁ ମେନ ଜିନିଷ ଯାହା ବି ବୁଝିଥିବେ ନା ସେମାନେ ଗୋ
ସାର୍ ସାର୍ ହଁ ବୟସ ହେଲାଣି ଏମତିରେ ତାକୁ କିଏ କରିବା।
ଯାହା ବି ସେ ଗୋଟିଏ ହିଁ ବୁଝିବେ ତାଙ୍କୁ ବି ଆମେ ବୁଝେଇ ବି ପାରିବାନି।
ଯେତେ କହିଲେ ବି ସେ ଶୁଣିବେନି ଏ କଥା। ସେ ଯାହା ବୁଝିଥିବେ।
ହଁ।
ଏଇ ଅଜଡାରେ ଆ ପୁଅର ଆଡମିସନ ହେଲା ରେ। ହେଲେ ଯାଇକି ବ୍ଲୁ ହିଲରେ।
ସବୁ ଏମିତି ସିଚୁଏସନ୍।
ଅକେଜନ ଗୁଡାକରେ ମାନେ
ହୁଁ ଆର୍ ଆର ବର୍ଷ। ଆର ବର୍ଷ ସେଇ ଦି ହଜାର ପଚିଶରେ। ଏଁ ପଣା ସଂକ୍ରାନ୍ତି ବେଳକୁ ବାବାଙ୍କର ହେଁତି ଆଡ଼ମିସନ୍ ହେଇଥିଲା ଅପରେସନ୍ ପାଇଁ। ପଣା ସଂକ୍ରାନ୍ତି ପରେ ଦିନ ନା ତାପର ଦିନ ହେଲା। ପୁଣି ବାବାଙ୍କର ଡିସେମ୍ବର ମାସରେ ଡେଥ୍ ହେଲା ସେଇ। ଛଅ ସାତେ ବେଳକୁ ହେଲା ଡ଼େଥ୍। ତାପରେ ପରେ ପରେ ଜାନୁଆରୀ ଏକ ଦିନ ଜଣେ ପିଇସି ନାନୀ ମୋର ମରିଗଲେ। ସେ ବି ଡେଥ ହେଇଗଲା ତାଙ୍କର ଦି ହଜାର ମାନେ ସେଇ ଜାନୁଆରୀ ଏକରେ ନୂଆ ବର୍ଷ ଦିନ ପୁଣି। ତାପରେ। ଏ ପରେ ପରେ ଏମିତି ଚାଲିଛି ଆଉ ଘର ସିଚୁଏସନ ଏବେ ଠିକ ନାହିଁ କାହାର। ଛା
କିଏ ନଜର ପକେଇ ଦେଇଥିବେ ତମ ଘର ଉପରେ ବୋଧେ ମତେ ଲାଗୁଛି।
ହୁଁ ସେଇ ଭଳିଆ ହେଇଥିବ ଲାଗୁଛି ଆଉ।
ହଁ ମାନେ ବାର ବାର ବାର ବାର ୟାଙ୍କ ଜଣଙ୍କ ଦେହ ତା ପରେ ଆଉ ଜଣଙ୍କ ଦେହ ଆଉ ଜଣଙ୍କର ତା ପରେ ଆଉ ଜଣଙ୍କ ର।
ହୁଁ। ହଁ ତାହେଲେ ତମେ କୁଆଡେ ବୁଲାବୁଲି କରିବାକୁ ଯାଉନ ତାହେଲେ। ରଜାରେ ସିନା ବୁଲିବା କଥା।
ବୁଲିବା କଥା ଯେ ମେନ ଜିନିଷ ହଉଛି ମୋର ଗାଁ ରେ ଏତେ କେହି ସାଙ୍ଗ ନାହାନ୍ତି।
ଗାଁ। ହେଁ ଓ ହଃ ନୁ ଏପଟେ ନୂଆ ଆଡେ ଆସୁନ ନା କେବେ।
ମୁଁ ଯାଇଥିଲି ମୋ ସାଙ୍ଗର ତା ଦିଦିଙ୍କ ବାହାଘରକୁ ଯାଇଥିଲି ମାନେ ସେ ଦିନେ ହିଁ ଯାଇି। ସେଇ ଦିନ ବେଳେ ଗଲି ଗୋଟେ ବେଳକୁ ତାପର ରାତିି ପାହାନ୍ତିଆ ବେଳକୁ ପଳେଇ ଆସିଛି। ଲିସା ଦିଦିଙ୍କୁ ତ ଚିହ୍ନି ଥିବ ତାଙ୍କ ବାହାଘର କୁ ହିଁ ଯାଇଥିଲି।
ଓ ହୋ ଏପଟେ ଦସପଲା ଫସପଲା ଆଡେ ଆସିନ କେବେ। ଦସପଲା ବୁଲିବାକୁ।
ସିଆଡୁକର।
ଉଁ ହୁଁ।
ସେପଟେ ଗୋଟେ ସାଙ୍ଗ ଟା ମାନେ ସାଙ୍ଗ ଆମର ଅଛି ସେ କୁହେଯେ ଯାଇନୁ ଯାଇନୁ ଯାଇନି ଆଉ।
ଉୁଁ ହୁଁ। ସେ ଆ ିକସ
ଲାଇଫ ଟା ପୁରା। ଝୁଣ୍ଡୁ ହେଇଗଲାଣି ହିଁ।
ହଁ ହଁ ହେଁ। ମୁଁ ତ ଥରେଥରେ ଭାବେ ମୁଁ କହିଲ ଟେନ ମାନେ ମୁଁ ଭାବେ କହିଲି କଣ ଗୋଟେ। ଜିବନ ରେ କାଇଁ ଆଉ ଖୁସି ନାହିଁ ମୋର ଆଉ।। ଖୁସି କୁଆଡେ ଗାଏଭ ହେଇଗଲାଣି ଖାଲି ଉପରେ। ଖାଲି ସମସ୍ତଙ୍କ ସହିତ ଖାଲି ଗୋଟେ। ମନରେ ଖାଲି ଚିନ୍ତା ଖାଲି ମୁଣ୍ଡରେ ଖାଲି ଚିନ୍ତା ମୋର ଏବେ। କଣ କରିବ ମଣିଷ ଜୀବନ ଜନ୍ମ ଗୋଟେ ପାଇଛେ ଏମିତି ଭାବରେ ଗୋଟେ। ଜନ୍ମ ହେଇକି ବି ମୂଲ୍ୟ ନାହିଁ କିଛି। ନା ଘର ଲୋକ ଙ୍କର ମୂଲ୍ୟ ରଖିପାରୁଛି ନା କଣ କିଛି ହେଇ ପାରୁନି।
ଆଉ ରାତିରେ କଣ ଖାଇବା?
କ୍ଷୀରି ଫିରି ଖାଇଦେବି କିଏ ବାର ବାର ରୋଷେଇ କରୁଛି।
ଉଁ ରୋଷେଇ ସବୁ ଆସିଛି?
ହବୁ ଆସିଛି ମାନେ ସେମତି ଆଉ କରୁ କରୁ
ଚଳନ୍ ଚଳେଇବା ପାଇଁ ଆଉ ହୁଁ ହୁଁ।
ଚଳେଇବା ନାଇଁ ଭଲ ବି କରେ ଭଲ ବି କରେ କିନ୍ତୁ ମାନେ ଆ ଏଇଟା ଯଦି କରିବାକୁ ହବ ହଁ ମୁଁ କରିଦେବି ମାନେ ସବୁ କିଛିନା।
କରିକି ଖାଇବାଟା ଭାରି କଷ୍ଟ। ସେଇଟା ହଉଛି ଅସୁବିଧା ମାନେ ଘ ସେଇଟା ତ ମୋର ବି ପ୍ରୋବ୍ଲେମ ହୁଏ ମାନେ ମୋର ଇଚ୍ଛା ହଉଥିବ ମୁଁ ଆଜି ଏଇଟା କରି ଖାଇଦେବି ସେଇଟା କରିବ କିଏ ବାଧ୍ୟ କରିବା ପାଇଁ ମୁଁ ଏତେ ଇଚ୍ଛା କରେନି କେତେବେଳେ ଖାଇବା ପାଇଁ। ମୁଁ କରିବିନି କି ମୁଁ ଖାଇବିନି ମୁଁ କହିବି କିଏ ହେରା କରିବ ଏଇନା ବସିକି ଖାଇବ ଇଚ୍ଛା ହଉଥିବ ଏଇଟା କରିଦେବି ସେଇଟା କରିଦେବି ମଝିରେ ଏମିତି ଗୋଟେ ନିସା ଲାଗିଲା ମତେ ମାନେ ମୁଁ ଦେଖିବି ୟୁଟୁବ ମତେ ଆଜି ଏଇଟା ଇଚ୍ଛା ହେଉଛି ଖାଇବାକୁ ଏଇଟା କରିବି। ତା ପରଠୁ କରିବାଟା ତ ଭାରି କଷ୍ଟ ଲାଗୁଛି କରିବ କିଏ ଯିଏ ହେଲେ କରିକି ଦିଅନ୍ତା ଖାଲି ବସିକି ଖାଆନ୍ତୁ।
ସେଇଆବା କରିବା ଟା ଭାରି କଷ୍ଟ ମାନେ ବିଶ୍ୱାସ କରିବନି କରିବାକୁ ଯଦି ଦି ଚାରି ଘଣ୍ଟା ଲାଗିବ ଖାଇଲା ବେଳକୁ ଦଶ ମିଣ୍ଟି ରେ ଶେଷ।
ଶେଷ ହେଇଯାଉଛି।
ଏଇଟା ହିଁ ବେଶୀ ମୋତେ ରାଗଲା ହା ଏତେ ପରିଶ୍ରମ କରକି କାଟେ କରେ ଏଇଟା କରେ ସେଇଟା କରେ
କରିବୁ।
ହଁ।
ଖାଇବା ସେସ ସବୁ ସେସ।
ତମୁକୁ କଣ କଣ ରୋଷେଇ ଆସିଛି?
ତାପରେ ଓ ମତେ ମୁଁ କରିଦେବି ଆଉ ଯାହା କହିବ ସେୟା କରିଦେବି। ଦେଖି ଦେଖି କରିଦେବି ପଚାରି ପଚାରି ଯୋଉଟା ନ ଆସିଥିବ ବୁଝି ବୁଝି କି କରିଦେବି। କରିବାରେ କଣ ଅଛି ଜାଣିଥିଲେ ଯଦି ନ ଜାଣିଥିବ ଯୋଉ ଜିନିଷଟା ପଚାରିକି କରିଦେବ। କିନ୍ତୁ ଟେଷ୍ଟ ଥିବା ଦରକାର ଆଉ।
ହଁ।
ହଉ ହଉ ରଖୁଛି।
ହଁ ହଁ।